କଁ।
ତ ଆମର ଟପିକ ଉପରେ ହିଁ କଥା ହେବା ଖାଇବା ଉପରେ। ତ ଆଉ କଣ କଣ ଆସିଗଲା ଆପଣଙ୍କୁ?
ହ
ଚିଙ୍ଗୁଡି ତରକାରୀ ଆସେ।
ଶିଙ୍ଗୁଡି ତରକାରୀ। ମୁଁ ଦେଖିଛି ମାନେ କରିବାର ଏମିତି ନର୍ମାଲ ଦେଖିଛି। ମାନେ ନିଜେ ହଁ ନିଜେ ବି କରିଚି।
ହଁ ଆଉ।
ଆଉ ଯାହା କହିବେ?
ଅଣ୍ଡା ତରକାରୀ ବନେଇଥିବେ ତ?
ହଁ ମୁଁ ଚିଙ୍ଗୁଡି ତରକାରୀ କରୁଛି।
ହଁ ଚିଙ୍ଗୁଡି ତରକାରୀ କରିବି।
ତ ଚିଙ୍ଗୁଡ଼ି ତରକାରୀ ପାଇଁ ଫାଷ୍ଟ ଅଛି ଆମକୁ ଚିଙ୍ଗୁଡ଼ି ଦରକାର ତାପରେ ଆଳୁ। ପିଆଜ। ଟମାଟୋ ଆଉ ଅଦା ରସୁଣ କଞ୍ଚା ଲକା। ବଟା ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ଗରମ ମସଲା ତେଲ ଲୁଣ ପାଣି। ଏତିକି ଆମେ ଗୋଟେ ତରକାରୀ କରିବା ପାଇଁ ଆମକୁ ଆବଶ୍ୟକ। ତ ଫାଷ୍ଟେ ଆମେ ଚିଙ୍ଗୁଡିକି ଆଣିକି ସଫା କରିଦବା। ତାକୁ ଧୋଇ ହଳଦୀ ଆଉ ଲୁଣ ଗୋଳେଇକି ଦଶ ମିନିଟି ରଖିବା। ତାପରେ କ଼ଢିଇରେ ତେଲ ପକେଇକି ଗରମ କରିକି। ମାନେ ଚିଙ୍ଗୁଡିକୁ ହାଲକା ଭାବେ ଭାଜି ଭାଜିଦବା। ଚିଙ୍ଗୁଟାାରେ ମାନେ ଜାଣିଥିବ ଚିଙ୍ଗୁଟା। ଦେଢ ହୋଇଯାଏ ତ ଆଉ ସେଇ ତେଲକୁ ମାନେ ସେଇ ଯେଉଁ ତେଲରେ ଆମେ ଚିଙ୍ଗୁଡ଼ିଟାକୁ ଭାଜିଥିବା। ସେଇ ତେଲରେ ଆମେ କଣ କରିବା ଯେ ମାନେ ଆଳୁଟାକୁ ବି ଭାଜିଦବା। ତା ପିଆଜର ତାପ ତ ଅ ଆମେ କଣ କରିବା। ଆଉ ଥରେ ସେ ଆଳୁକୁ ଭାଜିକି କାଢିଦବା ଗୋଟେ ଅଲଗା ପାତ୍ରକୁ। କାଡିଲା ପରେ ସେ କଢେଇରେ ହିଁ ତେଲ ପକେଇବା। ଯଦି ଆମେ ଚାହିଁବା ସୋରିଷ ପକେଇବା। ଫୁଟିଲା ପରେ ତାପରେ ଆମେ। ପିଆ ପିଆଜ ପକାଇବା ପିଆଜକୁ ବ୍ରାଉନ୍ ହେଲା ଯାଏ ଭାଜିବା। ତାପରେ ଟମାଟୋ ପକେଇବା ହେଲା। ଟମାଟ ପକେଇକି। ଟମାଟୋକୁ ବି ଭାଜିବା ତାପରେ ହଳଦୀ ଗୁଣ୍ଡା, ମର୍ଚ୍ଚ ଗୁଣ୍ଡା, ଧନିଆ ଗୁଣ୍ଡା ଲୁଣ ଲଙ୍କାଗୁଣ୍ଡ ପକେଇକି ମାନେ ଆଉ ଯୋଉ ମାନେ ବଟା ହେଇଥିବ ଆମର। ଅଦା ରସୁଣ ସେସବୁ ପକେଇକିରି ଆମେମାନେ କଷିବା। ତାପରେ ସେଇଟା କଷି ହେଲା ପରେ ଯେଉଁ ଆଳୁଟାକୁ ଆମେ ଭାଜିକି କାଢ଼ିଥିବା। ସେ କଷାାରେ ସେ ଆଳୁ ଟାକୁ ପକେଇକିରି ଆମେ ଭାଜିବା। ତାପରେ ଚିଙ୍ଗୁଡ଼ି ଆଳୁ ଟା ସିଜି ଗଲା ପରେ। ଚିଙ୍ଗୁଡିକୁ ଟିକେ ଚିଙ୍ଗୁଡିିକ ବି ସେଥିରେ ପକେଇକି ଟିକେ ଭାଜିବା। ତାପରେ ଆବଶ୍ୟକ ଅନୁଯାୟୀ ପାଣି ଦବା। ତାପରେ ମସଲାକୁ ପକେଇକିରି ଓଲେଇବା ଆଉ।
ଆଚ୍ଛା ଧନିଆ ପତ୍ର ପକବନି ଉପ ମାନେ ତାର ସ୍ମେଲ ବି ଅଲଗା ଅଛି।
ହଁ ମାନେ ଧନିଆ ପତ୍ର ପକେଇ ହବ ଯେହେତୁ ମୁଁ ଧନିଆ ପତ୍ର ଖାଏନି ସେଥିପାଇଁ।
ଆଚ୍ଛା। ଚିଙ୍ଗୁଡି ମଲେଇ ଆସେ ଚିଙ୍ଗୁଡି ଆମର ଚୁଙ୍ଗୁଡି ବେଶର।
ନା।
ଆ ମୁଁ କହୁଛି ଶୁଣନ୍ତୁ ଫାଷ୍ଟ ତ ଚିଙ୍ଗୁଡ଼ି ଆ ଆମର ସୋରିଷ। ଆଉ ରସୁଣ ଶୁଖିଲା ଲଙ୍କା ଆଳୁ।
ହୁଁ।
ହଳଦୀ ଲୁଣ ତେଲ ପାଣି ତ ଆମେ ଫାଷ୍ଟ ପ୍ରସ୍ତୁତି କରିବା ଚିଙ୍ଗୁଡ଼ି ପ୍ରସ୍ତୁତି। ତ ଚିଙ୍ଗୁଡ଼ିକୁ ଧୋଇ ଆମେ ଯାହା ତାାର ଉପର ଚୋପାକି ମାନେ। କାଢ଼ନ୍ତି ଆଉ ବାକି କାଢ଼ନ୍ତି ବି। ତୋ ଉପରେ ଯଉ ଚୋପାଟା କାଢ଼ିଦେଲେ ମାନେ ଚିଙ୍ଗୁଡ଼ିର ତାର ଯୋଉ ଆମେ ବାହାର ଯିବା ଚିଙ୍ଗୁଡ଼ି ଟାକୁ ତ ମସଲାଟା ତା ଭିତରେ ଚିଙ୍ଗି ଥିବ ତ ଭଲ ଲାଗିବ ସେଇଟା। ଯେହେତୁ ଆମେ ଚମଡା ଟା ମାନେ ତା ଉପର ଖୋଳ ଖୋଳଟା କାଢୁନେ ତୋ ତ ସବୁ ମସଲା ଉପର ଖୋଳରେ ହିଁ ଲାଗିଯାଏ।
ହଁ ହଁ
ତ ଚିଙ୍ଗୁଡ଼ିକୁ ଭଲ ଭାବେ ଗୋଳେଇକି ଦେନ୍ ଧୋଇ କି ହଳଦୀ ଗୁଣ୍ଡ ଆଉ ବାକି ହୁଁ ହଳଦୀ ଗୁଣ୍ଡ ଆଉ ଲୁଣ ପକେଇକିରି ଗୋଳେଇକିରି ଆମର ଦଶ ମିନିଟ୍ ରଖିବା। ତାପରେ ବେସର ଆମର ଯଉ ଚିଙ୍ଗୁଡ଼ି ବେସର ଯେହେତୁ କରୁଚୁ ତ ବେସର ପାଇଁ ଆମେ ପ୍ରସ୍ତୁତ କରିବା ସୋରିଷ, ରସୁଣ, ଶୁଖ ଖିଲା ଲଙ୍କାକୁ ଟିକେ ପାଣି ଦେଇକିରି ଗ୍ରାଇଣ୍ଡର୍ କରିଦେବା ଦେନ୍ ଗୋଟ କରେଇରେ ତେଲ ପକେଇକି ଚିଙ୍ଗୁଡି ଆମର ଯଉ ମ୍ୟାରିନେଟ୍ କରିକି ଥୋ ରଖା ହେଇଥିବ ସେ ଚିଙ୍ଗୁଡ଼ିକୁ ଭାଜିବା
ଟିକେ କଡ଼କଡ଼ିଆ ହେଲା ପର୍ଯ୍ୟନ୍ତ ଭାଜିବା। ତାପରେ ଦେନ୍ ସେଇ କରେଇରେ ହିଁ ଚିଙ୍ଗୁଡ଼ି ଅଲଗା କାଢ଼ିକିରି ଆଉ କରେଇରେ ଅଂ ଦେନ୍ ସେଇ କରେଇରେ ଆଳୁ ଭାଜିବା ଟିକେ ତାପରେ ଆମର ସେ ଆଳୁ ଭାଜି ସାରିଲା ପରେ ଆଳୁକୁ କାଢ଼ିଦେବା ଦେନ୍ ଆମର ସୋରିଷ ଆଉ ଆମର ଯଉ ପତ୍ର ରହୁଚି
କି ପତ୍ର ସେଟାକୁ କହୁଚନ୍ତି ଗୋଟେ ତେଜପତ୍ର। ଦେନ୍ ଆମର ତେଜପତ୍ର ଆଉ ସୋରିଷ ପକେଇକିରି ତାପରେ ପକେଇବା ବେସର ଆମେ ଯଉ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ସେଇଥିରୁ। ତାପରେ ଟମାଟ
ତାପରେ ହଳଦୀ ଗୁଣ୍ଡ, ଲୁଣ ଆଉ ମର୍ଚ ଗୋଟେ ସେଥିରେ ପକେଇଦେବା ଯେହେତୁ ଆମର ଶୁଖିଲା ଲଙ୍କା ବଟା ଯେଇ ଯେଇ ସେଥିରୁ ସେଥିପାଇଁ ଆମେ ଶୁଖ ଯଉ ଆମେ ଗ୍ରାଇଣ୍ଡର କର ମାନେ ଲଙ୍କାଗୁଣ୍ଡ ଅଳ୍ପ ପକେଇବା।
ହଁ ହଁ
ତାପରେ ସେଗୁଡ଼ାକ ତେଲ ଛାଡ଼ି ମାନେ ସେଇ ଆମେ ବେସରରୁ ତେଲ ଛାଡ଼ିଲା ପର୍ଯ୍ୟନ୍ତ ଭଲ ଭାବେ ଘାଣ୍ଟିବ ତାକୁ। ଦେନ୍ ତାପରେ ଆମେ ଯଉ ର ରଖିଥିବା ଚିଙ୍ଗୁଡ଼ି ଆଉ ଆଳୁ ସେଗୁଡ଼ାକ ପକେଇବା ଟିକଏ ଭଲରେ ଭାଜି ମାନେ ମସଲା ଟା ତାଙ୍କ ଦେହରେ ମାନେ ସେଇ ଆଳୁ ଆଉ ଚିଙ୍ଗୁଡ଼ି ଭିତରେ ଟିକେ ରହିଲା ପର୍ଯ୍ୟନ୍ତ ଟିକେ ଭାଜବା ତାପରେ ପାଣି ଦେବା।
ଆଳୁ ଟ ଆଳୁ ଟା ଯେହେତୁ ଇଏ ହେଇଯାଇ ମାନେ ଭଜା ଯାଇଚି ତ ଭିତରେ ଟିକେ ବି ଯାହା ହେଲେ ବି କଞ୍ଚା ଥିବ। ତ ଗୁଟେ ଦଶ ମିନିଟ୍ ପକେଇବା ମାନେ ବସେଇବା ଗ୍ୟାସରେ ତ ତାପରେ ହେଇଯିବ ବାଢ଼ିକି ଆଣି ତା ଉପରେ ଧନିଆ ପତ୍ର ପକେଇଲେ ଭଲ ଲାଗିବ ତାର ସ୍ମେଲ୍ ଟା ବି। ତ ଚିଙ୍ଗୁଡ଼ିକୁ ଆମର ପରଟା ସହ ଖାଇଲେ ବି ଭଲ ଲାଗେ।
ହୁଁ ମତେ ଭାତ
ହଁ ଭାତ ସହ ଭଲ ଲାଗେ ଚିଙ୍ଗୁଡ଼ି ଝୋଳ ବି। ଆଉ କଣ ଆଛି
ଆପଣଙ୍କୁ ମାଛ ତରକାରି ଆସିଛି?
ହଁ
କେମତି କରନ୍ତି ମାଛ ତରକାରି?
ମାଛ ତରକାରି ଆସେ ମାଛ ବେସରେ ବି ଆସେ।
ମାଛ ବେସର ମାଛ ବେସର କହିଲେ ତରକାରି ତ ସମସ୍ତେ ଖାଆନ୍ତି।
ହୁଁ
ବେସର
ରଉଛି ମାଛ ବେସର ଆମର ତା ପାଇଁ ଆବଶ୍ୟକ ମେ ସାମଗ୍ରୀ ହଉଛି ମାଛ, ସୋରିଷ, ରସୁଣ, ଶୁଖିଲା ଲଙ୍କା। ତେଲ, ଆଳୁ, ଟମାଟୋ, ହଳଦୀ, ଲୁଣ ବାକି ଫାଷ୍ଟ ଆମେ ମାଛକୁ ଧୋଇକିରି ଆମର ଲୁଣ ଆଉ ହଳୁଦ ଗଣ୍ଡ ପକେଇକିରି ଦେନ୍ ଆମେ ଏଇଟା ଯେହେତୁ ମାଛ ବେଶରେ ହଉଛିୁ ତ କିଛି ଆରଡ଼ୁ ଫାରଡ଼ୁ ପକେଇବା ଦ କରି ଆଉ ହଳଦୀ ଗୁଣ୍ଡ ଆଉ ଲୁଣ ପକେଇକି ଗୋଳେଇକି ରଖ୍ ଖିବା ଦେନ୍ ବେସର ପାଇଁ ଆମେ ସୋରିଷ ରସୁଣ ଶୁଖିଲା ଲଙ୍କାକୁ ପାଣି ଟିକେ ଦେଇକିରି ଗ୍ରାଇଣ୍ଡିଙ୍ଗ କରିଦେବା। ତାପରେ ଆମେ ଅଲଗା କରେଇ ଗ୍ରାଇଣ୍ଡିଙ୍ଗ କରିକି ତ ଥୋଇଦେବା। ଅଲଗା କରେଇରେ ମାଛକୁ ଯୋଉ ଆମେ ମେଗିନେଟ କରି ରଖିବା ଭଲସେ ଭାଜିବା ଟିକେ କଡ୍ ପଡି ହେଲା ପର୍ଯ୍ୟନ୍ତ ଭାଜିବା ଟିକେ।
ତାପରେ ମାଛକୁ କାଢବା କେହି ଜଣ ମାଛରେ ଆଳୁ ବି ପକାଇନ୍ତି ତ ଭଲ ଲାଗେ। ଆଳୁ ଦେନ ଭାଜିଦବା ତାପରେ ଆମେ ସେଇଥିରେ ପକେଇବା ଆମର ଯେଉ ଆଉ ତେଜପତ୍ର ଆଉ ସୋରିର ସେଇଟା ପକ୍ କେଇକିରି ଦେନ୍ ଆମର ଥିବ ଯୋଉଁ ଆମେ ଗ୍ରାଇଣ୍ଡର କରି ରଖିଥିଲେ ସେଇଥିରୁ ତାପରେ ସେଥିରେ ଟିକେ ଘାଣ୍ଟିଲା ପରେ ଆମର ଅ ତେଲଟା ବେସରୁ ଛାଡ଼ିଲା ପର୍ଯ୍ୟନ୍ତ। ଦେନ ତାପରେ ଆମେ ପକେଇବା ଲୁଣ ଯେହେତୁ ମାଛରେ ପଡିଛି ତ ଅଳ୍ପ ଲୁଣ ପକେଇବା ଆଉ ଆମର ଶୁଖିଲା ନ ତ ବଟା ଯାଇଛି ଯଦି ତ ମର୍ଚ ଗୁଣ୍ଡ ବି ଅଳ୍ପ ପକେଇବା।
ହୁଁ।
ତାପରେ ଆମେ ମାଛକୁ ଦେବା ମାଛକୁ ଟିକେ ଉ ମାନେ ସେ ବେସରରେ ଗୋଳେଇବା। ଦେନ ତାପରେ ଆଳୁ ଦେବା। ଆଳୁକୁ ଟିକେ ପାଞ୍ଚ ମିନିଟ ଆଳୁ ଆଉ ମାଛ କୁ ସେଇ ବେସରରେ ଭାଜିବାକୁ ଦେବା। ତାପରେ ଆମେ ପାଣି ପକାଇବା ତାପରେ ଧନିଆ ପତ୍ର ପା ପାଣି ପକାଇଲା ପରେ ଆମର ଯୋଉ ଚିକେନ୍ ମସଲା ଥିବ ଚିକେନ ମସଲା ପକେଇବା ଭଲ ଲାଗେ।
ତାପରେ ଆମେ ଲାଷ୍ଟକୁ ଯୋଉ ଆମେ ଦଶ ମିନିଟ୍ ବସାଇଥିବା ଆମ ମସଲା ଗୁଣ୍ଡ ପକେଇକରି ତାପରେ ଗୋଟେ ଧନିଆ ପତ୍ର ପକେଇକି ସାଙ୍ଗେ ସାଙ୍ଗେ ଓହ୍ଲେଇଦେବା। ତାର ଭଲ ଲାଗେ।
ଆଚ୍ଛା।
ବେସରକୁ ଆମେ ଗ୍ରାଇଣ୍ଡର କରିବା ଅପେକ୍ଷା ବେସରକୁ ବାଟିବାଟା ଟିକେ ତାର ଅଲଗା ଟେଷ୍ଟ।
ଅ ବେଶର କୁୁ ବାଟ ଯେ ମାନେ କୋଉ ମାନେ ଗ୍ରାଇଣ୍ଡର ରେ ବାଟନ୍ତି? ନା ଶିଳ ରେ ବାଟନ୍ତି?
ତମେ ଯୋଉଦିରେ ବାଟିଲେ ବି ଜଳିବ କିନ୍ତୁ ବେଶ୍
ମାନେ ଟେଷ୍ଟ ଆସେ ନା ମୁଁ ଶୁଣିଛି ମାନେ ଶିଳର ବାଟରେ ତାର ଟେଷ୍ଟ ମାନେ
ଟେଷ୍ଟ ଅଲଗା ହଁ ଏବେ କହିବାକୁ ଗଲେ ଆମେ ଚୁଲିରେ ରୋଷେଇ କରିବା ତା ଟେଷ୍ଟ ଅଲଗା। ଆଉ ଆମର ଗ୍ୟାସରେ ରୋଷେଇ କରିବା ତା ଟେଷ୍ଟ ବି ଅଲଗା।
ହଁ।
ତା ଆଗ କାଳରୁ ଏଇଟା ବି ଗୋଟେ ପରମ୍ପରାରେ ରହିଯାଇଥାନ୍ତା କି ଆମର ଚୁଲିରେ ରୋଷେଇ କରିବା ଯେହେତୁ ଏବେ ଅଧିକ ଲୋକମାନେ ଆଗ ହଉ ଗଲାତୁ ଆଗ ହଉ ଗଲାଣି। ତ ସେ ସେଥିପାଇଁ କିଛି ନା କିଛି ଇଲେକ୍ଟ୍ରିକ ସାମାନ ହିଁ, ହୁଁ।
ଚୁଲିରେ ଦେଖନ୍ତୁ ଧୂଆଁ ହୁଏ। ତାପରେ ଲାଗିବାକୁ କଷ୍ଟରେ ହୁଁ ଗ୍ୟାସ ଟା କଣ ହୁଏ ଯା ସେ ଗ୍ୟାସ ଟା ମାନେ କଳା ହୁଏ ନାହିଁ। ଫିର୍ ବି ଜଲଦି ରୋସେଇ ହୁଏ। ଆଉ ଏତେ ବି ଧୂଆଁ ହୁଏନି ସେଥିପାଇଁ ସମସ୍ତେ ଗ୍ୟାସ୍ଟାକୁ ହିଁ ବ୍ୟବହାର କରନ୍ତି।
ଲାଗିବନି ଯେ ବସିକି ସେଠି ରୋଷେଇ କରିବା ପାଇଁ ଏତେ କଷ୍ଟ ବି ନାହିଁ ବାସ୍
ମିଛ।
ଆଉ କଣ ତମକୁ କଣ ଆସେ କହିଲ?
ଆପଣଙ୍କୁ କଉଥେ ଭଲ୍ ଲାଗେ ରୋଷେଇ କରିବା?
ରୋଷେଇ କରିବାକୁ ତ ମୋତେ ଗ୍ୟାସ୍ରେ ଭଲ ଲାଗେ କିନ୍ତୁ ଚୁଲିି ରୋଷେଇ ଟା ମୋତେ ଭଲ ଲାଗେ ଖାଇବା ଲାଗି।
ଆଚ୍ଛା।
ତମକୁ?
ମୋତେ ଚୁଲିରେ କରିବାକୁ ମାନେ ଇଚ୍ଛା ହୁଏ।
ମୁଁ ମୁଁ ଅଧିକାଂଶ ଚୁଲି ଲଗେଇ ପାରେନି କିନ୍ତୁ କେବେ କେବେ ଲାଗିଯାଇ ସେଟା ତ ହୁଏନି। ତାପରେ ଏବେ ଯେହେତୁ ଘ ଗୋଟେ ଗୋଟ୍ ମାନେ ଯା ଏବେ ଯେହେତୁ କୌଣସି ଘରେ ଚୁଲି ନାହିଁ। ତ ସେଇଥିପାଇଁ ଚୁଲି ତ ନାହିଁ ତ ଚୁଲିରେ ରୋଷେଇ କରିବ କେମିତି ଜାଣିନି। ଠିକ୍ ଅଛି ତ ଟାଇମ୍ ହେଇଯାଇଛି ରଖୁଛି।